ଆଜ୍ଞା, ଆପଣ ଏବେ କଣ କରୁଛନ୍ତି?
ବସିଛି, ଆପଣ କଣ କରୁଛନ୍ତି?
ହଁ ଏବେ ଏଇ ଖାଇକି ଆସିଲି ବସିଛି ଟିକେ ରେଷ୍ଟ ନେବି ଆଉ। ହଉ ସମମ୍ ଆଜି ଥିଲା ଭାତ, ଆଉ ଥିଲା ଛୁଇଁ ବଡି ତରକାରୀ ଆଉ ହଁ ସା ଯୋଉ ଡାଲମା ମୁଗ ଡାଲମା ତା ସହିତ ଥିଲା କାଙ୍କଡ ଆଉ ପୋ ପୋଟଳ ତରକାରୀ ଆଉ ଅଁ ଦହି ଥିଲା ଆଉ ତା ସହିତ ଭଜା ବି ଥିଲା ଏମିତି ସବୁ ପିଲା ଆଉ। ଆପଣ କଣ ଖାଇଛନ୍ତି?
ମୁଁ ଆଜି ଭାତ, ଡାଲମା ଆଉ ଭଜା ଖାଇଛି ଆଉ।
ଆଜ୍ଞା। ଆଉ ଆପଣଙ୍କ ସିଆଡେ ବଡି ପରା ହୁଏ?
ଆଜ୍ଞା ଆଜ୍ଞା।
ଆଜ୍ଞା। ବଡି ଆପଣ କଣ କଣ କୋଉ ପ୍ରକାରର ବଡି ତ କେତେ ପ୍ରକାର ବଡି ସବୁ ପକା ହୁଏ। ଆପଣଙ୍କ ଆଡେ
କଣ କହିଲ?
ମାନେ ବଡି ଯେମିତିକି ଗୋଟେ ଥାଏ ନା ମାନେ ଆ ମୁଁ ଯେତିକି ଶୁଣିବାରେ ଯୋଉ ଥାଏ ବଡି ନର୍ମାଲ ବିରି ବଡି ପକା ହୁଏ, ଚାଉଳ ବଡି ପକା ହୁଏ ତା ଧିଏରେ ଯୋଉ ଗୋଟେ ଥାଏ ଯୋଉ ଉଁ ପାଣି କଖାରୁ ବଡି।
ଆଜ୍ଞା ଆଜ୍ଞା, ଆଜ୍ଞା ଆଜ୍ଞା। ବିରି ବଡି ଆ ଯୋଉ ପାଣିକଖାରୁ ମଞ୍ଜି ଯୋଉ ନୁହଁ ସେଇଥିରେ ବଡି ପରା ହୁଏ।
ନାଇଁ ମୁଁ ତ କେବେ ପକେଇନି ସେ ଶୁଣିଛି ମୁଁ ସେୟା ପଚାରିଲି ମୁଁ କହିଲି ଆ ଆପଣଙ୍କ ଆଡେ ସିଆଡେ ପକା ହୁଏ ନା ନାଇଁ ଆଉ, ଆଜ୍ଞା। ଆପଣଙ୍କ ଆପଣଙ୍କ ସିଆଡେ ବିଲ ଫିଲ ସବୁ ଏମିତି ଅ ଛି ଚାଷ ଫାସ ହୁଏ? ଆଜ୍ଞା ଆପଣଙ୍କ ଧର ଚାଷ ଧାନ ଚାଷ ସରିଗଲା ତାପରେ କୋଉ ଚାଷ କର ତି ଯେମିତ ଆମ ଇଆଡ଼େ ମୁଗ। ଆ ଆଉ ମୁଗ ଆମର ଇଆଡେ ମୁଗ ବିରି ନହେଲେ କୋଳଥ ବି ତେ ଜଣ କରନ୍ତି କି କେହି କେହି ଚଣା ବି କରନ୍ତି ଏମିତି କରନ୍ତି ଆ ଆପଣ ସିଆଡେ କଣ ଖାଲି ମୁଗ ହୁଏ ନା ଆଉ କଣ ହୁଏ?
ମୁଗ ସେ ବିରି ସବୁ ଲଗା ହୁଏ କୋଳଥ ସବୁ ଲଗା ହୁଏ।
ଆଜ୍ଞା ଆଉ ଆପଣଙ୍କ ଆଡେ ଚାଷ ଟା କଣ ଲୋକମାନେ କରନ୍ତି ନା ମାନେ ମେସିନ ସାହାଯ୍ୟରେ ସବୁ କରେଇ ଦିଅନ୍ତି।
ଲୋକମାନେ କରନ୍ତି।
ଆଜ୍ଞା ନାଇଁ ଏବେ ତ ପ୍ରାୟ ଦେଖନ୍ତୁ ମାନେ ଯେହେତୁ ମେସିନ ବାହାଭ ଲାଣି ଆଗରୁ ଦେଖନ୍ତ ଲୋକ ଯେତେବେଳେ ଚାଷ କରିବେ ସିଏ ଖାଇବେ ସକାଳୁ ଜଳଖିଆ ତାଙ୍କୁ ଦିଆହବ ଏବେ ଯେମିତି ତଳି ଧର ରୁଆ ହେଇକି ଅ ଏମିତି ତଳି ମରାହବ ସିଏ କଣ କରିବେ ନା ସକାଳୁ ତାଙ୍କୁ ଜଳଖିଆ ଖାଇବାକୁ ଦବ। ସେଥିପାଇଁ ଲୋକ ପରିଶ୍ରମ କଲେ ତାପରେ ହଁ ଭାତ ହରିଏ ତାପହରେ ସେ ପଇସା ନେବେ ତା ଦେହରେ ପୁଣି ତାହରେ ତାଙ୍କ ଚାହା ପାଣି ଏଇ ସବୁ ଖର ଚ ଅଛି ତ ଏବେ ଲୋକମାନୋନ ସେଇ ସବୁ ଜିନିଷ ପୁଣ ଗୋଟେ ଲୋକ ମାନେ ତା କାମ ବନ୍ଦ କରିକି ରହିବାକୁ ପଡୁଛି। ଏମତି ମାନେ ଏତେ ପରିଶ୍ରମ କରିବା ଅପେକ୍ଷା ତାଠୁ ଭଲ ଆମେ କାଇହିଁ ମିଶି ସେ ସବୁ କାମ କରିଦ ହୁଏନି ତ ସେଥିପାଇଁ ମୁଁ ଜାଣିବାରେ ମେସିନ ରେ କରିଦବାଟା ଭଲ କିନ୍ତୁ ଏବେ ଲୋକ ସେତ ମାନେ ଏଇ ସବୁ କାମ ମେସିନ ରେ ଯେତେବେଳେ ଆମେ କରିଦଉଛେ ହଁ ଲୋକ ଆଉ କାମ ପାଉନାହାନ୍ତି ଯୋଉ ସବୁ ମାନେ ଏର ପ୍ରାୟତଃ ସବୁ ହଁ।
ଆଜ୍ଞା।
ପ୍ରାୟ ସ ଯୋଉ ମୁଣ୍ଡା ଫୁଣ୍ଡା ଲୋକ ସବୁ କରିଦଉଥିଲେ ସେମାନଙ୍କ ପାଉନାହାନ୍ତି ଯାହାଫଳରେ ତାଙ୍କର ପଇସା ପଇସା ବି ଅସୁବିଧା ହଉନି ସବୁ ବି ଦେଖିବାକୁ ଗଲେ ଆମେ ବି ଯଦି ଆମକୁ ନିଜକୁ ଦେଖିବା ତାହେଲେ ଏଠି ଯଦି ଲାଗୁଛି ଦି ହଜାର ଅଢେଇ ହଜାର ହଁ ଆଉ ଆମେ ସେଠି ଆଉ ଅଳ୍ପ ଟିକେ ସମୟ ଦେଇକି ମେସିନରେ କରିଦେଲେ ସେଟା ହଜାର ବାରଶହରେ ହେଇଯାଉଛି ତାହେଲେ ଆମେ ଆମକୁ ବି ଦେଖିବାକୁ ପଡୁଛି। ତ ଏଇଭଳି ଭାବରେ ସମସ୍ତେ ତ ମେସିନ ରେ କରିଦଉଛନ୍ତି ଆଉ ଏବେ ତ ସବୁ ମେସିନ କୋଉଠି ମାଟି ହାଣିବାକୁ ଗୋଟେ ମେସିନ କୋଉଠି ଗଛ ଲଗେଇବା ପାଇଁ ବି ମେସିନ ଅଛି ତଳି ରୁଏଇବା ପାଇଁ ମେସିନ୍ ଅଛି। ତା ଦେହରେ ଅ ହଳ କରିବା ପାଇଁ ବି ମେସିନ ରହିଲା ତା ଦେହରେ ଅ ସାର ପକେଇବା ପାଇଁ ରହୁଛି ହେ ଅମଳ ଯେତେ କେତେବେଳେ କରୁଛି ଧାନ କାଟି କୁଟି ଏକାଥରେ ସେ ନେଇ ଆସୁଛନ୍ତି ଏମିତି ମେସିନ ରହୁଛି ତ ଟିକେ ପରିଶ୍ରମ ଆମେ ଜମାରୁ ପୁଣି କିଛି ସମୟ ମାତ୍ର ଦି ଘଣ୍ଟା ଠିଆ ହେଲେ ଯୋଉଠି ଆମ
ଲୋକ ବି ପରିଶ୍ରମ କରିବାକୁ ପଡୁନି ସବୁ କିଛି ମେସିନ ସାହାଯ୍ୟରେ ହିଁ ହେଇଯାଉଛି।
ହଁ ଯୋଉଠି ମାନେ ଏତେ ପୁରା ଗୋଟେ ଗୋଟେ ଦିନ ପୁରା ସମୟ ଦବାକୁ ପଡୁଥିଲା ସେଠି କିନ୍ତୁ କଣ ନାଁ ଏକାଥରେ ତମେ ଠିଆ ହେଲ ଦି ତିନି ଘଣ୍ଟା ସାଙ୍ଗେ ସାଙ୍ଗେ ଅମଳ ହେଇଗଲା ସଇଲା କିନ୍ତୁ ଏମିତି ଲୋକ ବେଙ୍ଗେଳା କରୁଥିଲେ ପୁରା ଗୋଟେ ଦିନ ଲାଗୁଥିଲା ତାକୁ ଉଡା ହଉ ତାପରେ ତାକୁ ଏମିତି ହଳା କରିକି ରଖୁଥିଲେ ଲୋକ ପୁଣି ବହୁତ ସମୟ ଦେଖନ୍ତୁ ମାନେ ଧାନ କଟା ହଉଥିଲା। ସିଏ ଗୋଟେ ଦିନ ତାପରେ ତାକୁ ଘରକୁ ଆଣିବି ହଳା କରିକି ରଖିବେ
ବି ମେସିନ ଦ୍ଵାରା କଟା ହେଇଯାଉଛି ଲୋକ ବି କାଟିବାକୁ ପଡୁନି। ମେସିନ ଦ୍ଵାରା କଟା ହଉଛି ମେସିନ ଦ୍ଵାରା ବି ଧାନ ଇଏ ହେଇଯାଉଛି।
ସିଧାସଳଖ ଏକାଥରେ ସେ ଯୋଉ ଧାନ ଏକାଥରେ ବାହାର ଯାଉଛି ଆଗରୁ ମାନେ ଦେଖନ୍ତୁ ବିଲରେ କଟା ହବ ତାକୁ ବନ୍ଧା ହେଲା ବନ୍ଧା ହେଇକି ତାକୁ ଶଗଡେ ଲଦେଇକି ଘରେ ଆଣିକି ହଳା ବୋ ବୁଝେଇ କରିକି ତାକୁ ରଖିଲି ହଳାରୁ ପୁଣି ତାକୁ ବେଙ୍ଗେଳା କଲୁ।
ଯଉ ଇଏ କରି ତା କରନ୍ତି ଆଜ୍ଞା ତ ସବୁ ମେସିନ ସାହାଯ୍ୟରେ ହେଇଯାଉଛି ମେସିନ ରେ କ କଟା ହେଇଯାଉଛି ମେସିନ ରେ ବି ତାକୁ ଇଏ ହେଇଯାଉଛି।
ଗୋଟାଏ ବିଲ ଏଇକି। ଏକାଥରେ ଅମଳ ହେଇଯାଉଛି କିନ୍ତୁ ସେତେବେଳେ ମାନେ ଗୋ ଗୋଟା ବିଲକୁ ତାର ସବୁ ସେ ଯୋଉ ହଳା ଗୁଡାକ ଆସଥିବ ତାକୁ ବେଙ୍ଗେଳା ହଉ କି ବାଡେଇକି ହଉ ଏମିତି ସବୁ କଲା କେକୁ କେତେ ସମୟ ଲାଗୁଥିଲେ ଲୋକ କେତେ ପରିଶ୍ରମ କରୁଥିଲେ ଏବେ ସେ ପରିଶ୍ରମ ନାହିଁ। କିନ୍ତୁ ତଥାପି ହଁ ତଥାପି ଲୋକ ଚାଷ କରୁନାହାନ୍ତି। କି ନା କିଏ କରିବ ସେ ପାଣି କାଦୁଅ ହବ କିନ୍ତୁ ଲୋକଙ୍କୁ କିଛି କରିବାକୁ ଏବେ
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କ ଘରେ ଚାଷ ହ ହଉଛି।
ଆଜ୍ଞା ଆଜ୍ଞା ଆମର ଚାଷ ହଉଛି ଆମର ମାନେ ସବୁ ବାପା କରୁଚନ୍ତି। ଆମର ମେସିନ ନୁ ବାପା କରୁଛନ୍ତି ଯାଇକି ସବୁ କିଛି ଆ
ବ ସେ ହେଇଥ ପୁରୁଣା ଲୋକ। ହଁ ପୁରୁଣା ଲୋକ ହେଇଥିବ ତାଙ୍କର ସେତିକି ମନୋବୃତ୍ତି ଅ ଅଛି ବୋଲି ସେ କରିଦଉଛନ୍ତି କିନ୍ତୁ ଏବେକାର ଲୋକ ଅ ନାଇଁ
ନାଇଁ ସେଗୁଡା କିଏ କରିବ ପରିଶ୍ରମ ପଡିବ ସେଥିପାଇଁ କିଛି କରୁନାହାନ୍ତି ନା ଏସେ ସେ ଭ ମେସିନ ସାହାଯ୍ୟରେ ସବୁ କିଛି କରିଦଉଛନ୍ତି ଲୋକଙ୍କୁ ବି ପରିଶ୍ରମ କରିବାକୁ ପଡୁନି। ମେଇ କି କଷ୍ଟ ବି ଲାଗୁନି ତାଙ୍କୁ ସବୁ ତ ମେସିନରେ ହେଇଯାଉଛି ସେମାନେ ଯେ, ଯେତେ ତାଙ୍କୁ ଇଏ ସୁବିଧା ମିଳିଯାଉଛି ସ ସେତେ ମାନେ ଇଏ ହେଇ ହେଇ ଯାଉଛନ୍ତି।
ହଁ ଆଉ ଅଁ ଆପଣଙ୍କର ପରିବା ଚାଷ ଏଇ ସମୟରେ ପରିବା ବାରେ ଲେ
ଆଜ୍ଞା ଆଜ୍ଞା ଆଜ୍ଞା ଏଇ ଯୋ ଯୋଉ ବସ୍‌ ବର୍ଷା ଦିନେ ଜହ୍ନି ଏ ସବୁ ଲଗା ଶାଗ ଫାଗ ସବୁ ଲଗା
ହଁ ଜହ୍ନି କାକୁଡି ଭେଣ୍ଡି ଏ ସବୁ ଜିନିଷ। ତାପରେ ତ ଆପଣ ଦେଖନ୍ତୁ ହଁ ଆପଣ ଯୋଉ ଜହ୍ନି ବାହହାରୁ କିଣିକି ଆଣଛନ୍ତି ସେ ଜହ୍ନି ଆଉ ଦେଶୀ ଜହ୍ନି ବହୁତ ଛିଡିବ। ସେତେ ଆଉ ଦେଶୀ ଦେଶୀ ଯୋଉ କାକୁଡି ହଉ କି କଖାରୁ ହଉ ଏଇ ସବୁ ଜିନିଷ ତାପରେ ଯଦି ବାଇରେ ଆପଣ ଗୋଟେ କଖାରେ ଲଗେଇଥିବେ
ତାପରେ ସେଥିରେ କଣ ସାର ଦିଆ ହେଇଛି ତାହାଠୁ ଆମେ କିଣିକି ଆଣୁଛୁ ସାର ଦିଆ ଅଉଛି। ସେ ଥିପାଇଁ ଅଧିକ ଦେହ ଖରାପ ହଉଛି ଆଗ
ଆଜ୍ଞା।
ହ। ଖ। ଅବଜ୍ଞ ଲୋକ ମାନମିତି ମାନେ ଶୀଘ୍ର ତାଙ୍କ ଦେହ ଖରାପ ହେଇଯ ପୁଡ଼ିଆକୁନବାନି ତା ଦେହ ପୁରା ମାନେ ଠିକ ଅଛି
ଆଜ୍ଞା।
ଆଜ୍ଞା ମୁଁ ସାର ଦିଆ ଖାଉଚୁ ନା।
ଆଜ୍ଞା ତାପରେ ଆପଣ ଦେଖନ୍ତୁ ବାାଇରେ ଗୋଟେ ଯଦି କଖାରୁ ଗଛ ଲଗେଇଥିବେ ଯେମିତି ଗୋଟେ ଗରିବ ଶ୍ରେଣୀର ଲୋକ ହେଇଛି ସେ କଖାରୁୁର ପ ପ୍ରକୁ ଶାଗ କରି ଖାଇପାରିବ ତା ଡଙ୍କ ଗୋଟେ ଦିନ ଧର ରାଇତା କରିଦଲେ ଆଜି ଗୋଟେ ଫୁଲ ହେଇଛି ତା କୁ ଭାଜି ଖାଇଦେଲା କି ତାକୁ ରାଇତା କରି ଖାଇଲା। ତା ଫଳ ହେଲା ତାକୁ ଡାଲମା କରିକି କି ଅଲଗା ମାନେ ଆମକୁ କେତେ ସାହାଯ୍ୟ ହଉଛି ଗୋ ଗୋଟେ ଖାଲି ମଞ୍ଜି ଲଗେଇଥିବା ଟିକେ ଟିକେ ସମୟ ଦେଇ ତ ପାଣି ଦେଲେ କେତେ ଜିନିଷ ପାଇଲେ ଆଉ ଆମେ ଯଦି ପରି ଯମା ନ କରିବା ତାହେଲେ ଏଇ ସବୁ ଜିନିଷ ଆମେ କଣ ପାଇପାରିବା ଜମା ପାଇ ସେଥିପାଇଁ ଏବେ ଅନେଇବାକୁ ପଡିବ ଆଉ କେତେବେଳେ କଖାରୁ ଫୁଲ ଆସିବ ଆମେ କୋଡିଏ ଟଙ୍କା ଦେଇକି ଜମାରୁ ପାଞ୍ଚ ଛଅଟା କଖାରୁ ଫୁଲ କି ଦଶଟା କଖାରୁ ଫୁଲ ଆଣିକି ଫୁଣି ମନ ପୁରୁନଥିବ କି ପାଟି ବି ପୁରୁନ ଆମେ ତାକୁ ଖାଇବା ଆଉ ପରିଶ୍ରମ ସିନା ଟିକେ କରିଥିଲେ ଆମେ ସେଇ ସବୁ ଜିନିଷକୁ ହାତରେ ଆ ମାନେ ହା ହାତ ପାନ୍ତରେ ପାଇପାରିବା ଆଉ ପୁଣି ନିଜ ବାରିରେ ଯୋଉଟା ଲାଗିଥିବ ତାକୁ ତୋଳିକି ଖାଇକି ଥା ମାନେ ଖାଇବାରେ ଯୋଉ ମଜା ଆଉ ସେଇଟା କଣ ଦୋକାନ ରୁ କିଣା ଦୋକାନରୁୁ ଆ ଆମେ ଅଧ କିଲେ ଧର ଜହ୍ନି କିଣିଲେ ମାନେ ଯଦି ଗଛଟେ ଲଗେଇଥିବା
ଆଜ୍ଞା ସି ସବୁଦିନେ ମାନେ ଆମେ ଗୋଟାଏ ଦିଟା ହଉ ସବୁଦିନି ବାହାରିବ। ମାନେ କିଣିକି ଆଣିଲେ ଅଧ କିଲେ ଆଣିଥିବୁ କି କିଲେ ଆଣିଥିବୁ ସେ ଦି ତିନି ଦିନିରେ ଯାହାର ବଡ ପରିବାର ହେଇଥିବ ଦି ତିନ୍ ଦିନ୍ ରେ ସରିଯାଉଛି ଆମେ ଯଦି ବାଇରେ ଲଗେଇଥିବା ସେ ଯେମ୍ ମାନେ ସବୁଦିନି ଯାଇଁକି ଗୋଟେ ଅଧେ ପରିବା ତୋଳିକି ଆଣିକି ଆମେ ଖାଇପାରିଆ।
ମାନେ ଏଁ ବାରିରେ ଯୋଉ ଏଇନା ମାନେ ଯୋଉ ସୁନ୍ଦର ଲାଗୁଚନ୍ତି ଯେମିତି ଆପଣ ବାରିରେ ଯଦି ଫୁଲଟେ ହେଇ ଥିବ ଫୁଲଟା ଆଣିକି ଯୋଉ ଠାକୁର ପୂଜା କରିବାରେ ଯେତିକି ଭଲ୍ ଲାଗିବ କି କେଣିକି ସିଏ ଯୋଉ ଫୁଲ ଦେଇଥିବ ସେତିକିରେ ପୂଜା କରି ଫୁଣି ବାରିରେ ଉ ଆଜି ହେଇଛି ଏଇ ଫୁଲଟା ସେଇ
ସବୁ ପ୍ରକାରେ ଆମେ ଯେଦି ଗଛ ଲଗୋଉଚୁ ସବୁ ପ୍ରକାର ଫୁଲ ଗଛ ଲଗେଇକି ପୂଜା କରି ପାରୁଚୁ ଆମେ ଦି ଭାଆରୁ ଆଣୁଚୁ ଖାଲି ଗେଣ୍ଡୁ ଫୁଲ ଆଣିକି ପୂଜା କରୁଚୁ। ସୁନା ଆମେ ଯଦି ବାଇରେ ସବୁ ଫୁଲ ଗଛ ଲଗେଇକି ଆମେ ପୂଜା କରୁଛୁ ଯେମ୍ତି। ଭାରୁ କିଣିକି ଆଣିଲେ ତମେ କଣ ସେମ୍ତି ପୂଜା କରିପାରୁଛୁ।
ନା ନା ସିଏ ଫୁଣି ଅଳପ ଫୁଲ ଯୋଉ ଥିବ କୋଉ ଜିନ୍ ସକୁ ପାଉଥିବ କି ନପାଉଥିବ ଆଜି ଗୋଟେ ଆମର ଶୀତଳ ଦବାରେ ହୋଉ କି ଆଜି ଏଇଟାର କରିବାର ହୋଉ ସେଟା ପାଉନଥିବ ଗୋଟେ ମାଳଟେ ବି ସାଧାରଣରେ ସେ କେତେ ପଇସା ନୋଉଛନ୍ତି ଆମେ ଏତେ ପଇସା ଖର୍ଚ ଯଦି ଆମେ ଟିକେ ଟିକେ ପରିଶ୍ରମ କରିଆଇଚ ମୋବାଇଲ୍ ଫୋବାଇଲ୍ ପଛରେ ନ ଧାଇଁକି କି ଅନ୍ୟାନ୍ୟ କାମରେ ନିଜକୁ ଅଁ ଇଏ କରିକି କିଛି କିଛି ସମୟ କିଛି ନାହିଁ ଦିନୁକୁ ଯଦି ଅଧଘଣ୍ଟା ଟେ ଆମେ ସେଇ ଗଛ ଇଏରେ ସମୟ ଦବା ଆମେ ଫଳକୁ ଫଳ ପାଇବା। ଫୁଲକୁ ଫୁଲ ପାଇବା ଆଉ ଆମକୁ ଅମ୍ଳଜାନ ବି ଭଲ ଘର ଚାରି ପାଖରେ ଗ ଛ ଥିଲେ ଅମ୍ଳଜାନ ଟା ବି ଭଲ୍ ମିଳିବ ତାପରେ ଥଣ୍ଡା ବି ଲାଗିବ ଆମୁକୁ। ଗୋଟେ ସେ ଯୋ ଖରା ଏତେ ଗରମ୍ ହେଇଯାଉଛି ସିଏ ବି ଥଣ୍ଡା ବି ଭଲ ଲାଗିବ ଆଉ କିନ୍ତୁ ଲୋକ ଏବେ ଘରେ ଚାରି ପାଖରେ ଗଛ ରଖୁନାହାନ୍ତି କାଟି କୁଟି ପୁରା ଥୋଇଦୋଉଛନ୍ତି ବାଡିଘରେ ବି ଗଛ ରଖ ଖୁ ନାହାନ୍ତି।
ଆଜ୍ଞା ଆଜ୍ଞା।
ଗୋଟେ ଦୁବ ଘାସ ବି ସୁଦ୍ଧା ଲୋକମାନେ ରଖ ଖୁ ନାହାଁନ୍ତି ଏବେ ପୂଜା କରିଆକୁ ଆଗୁରୁ କେତେ ରଖୁ ନାନି ବାସ୍ ଗୋଟେ ପୂଜା ଯଦି ଆମେ କରିବା ଦୁବଘାଷ କୋଉଠି ଅନେଇଆକୁ ବାକୁ ପଡୁଛି କୋଉଠି ଦୁବ ଘାସ ଆଗୁରୁ ଯେଉଠି ହା ଗୋଡ ପକେଇବା ସେଠି ହିଁ ଦୁବ ଘାସ ହୋ ଥିଲା, ଗୋଟେ ଦୁବ ଘାସ ବି ଏ ଲୋକମାନେ ରଖୁନାହାଁନ୍ତି ଏମିତି ମାନେ ଘରକୁ ସଜାସଜିରେ ଲାଗିଚନ୍ତି, ଚାରିଆଡେ ତ ପିଚୁ କରିଦେଲେ। ସିମେଣ୍ଟ କଂକ୍ରିଟ୍ କରିଦୋଉଛନ୍ତି, ଆଉ ତ ହବ କୋଉଠି ଗଛ। କୋଉଠି ଲାଗିବ, ଗଛ କେବଳ ସୋ ତ ସୋ ବାଜି ପାଇଁ କେବଳ କୋଉଠି ସୁନ୍ଦର ଏଇ ଯୋଉ ଗଛ ଥୋଇବା ପାଇଁ ଖାଲି ଆଣିକି ଲଗେଇ ଦୋଉଛନ୍ତି, ନା
ଶୋ ଗଛ ମାନେ କେମିତି ସୁନ୍ଦର ମାନେ ଏଇ ଯେଉ ଗଛ ବୁଛ ଲାଗିଚି, ସେରା କଣ ଫୁଲ ଗଛ ଲାଗୁଛି ନା କଣ ଲଗଉଚନ୍ତି।
ହଁ।
ମାନେ ଘର ଇଏ କରିବେ ବୋଲି ସେ ମାନେ ଡିଜାଇନ୍ ଡିଜାଇନ୍ ଗଛ ଲାଗୁଛି ସବୁ।
ହଉ ମୋର ତ ଏବେ କାମ ଅଛି, ଆପଣଙ୍କ ସହିତ କଥା ହେଇକି ବୋହୁତ୍ ଭଲ ଲାଗିଲା ଯଦି ସମୟ ମିଳିଲା ଆପଣଙ୍କ ସହିତ କଥା ହେବି।
ଆଜ୍ଞା ଆଜ୍ଞା, ଧନ୍ୟବାଦ୍।